ସ ଲାଗିଲା।
ହ୍ୟାଲୋ।
ହୁଁ କୁହନ୍ତୁ?
ହଁ କୁହନ୍ତୁ କଣ କରୁଛନ୍ତି ଆପଣ?
ମୁଁ ଏଇ ବର୍ତ୍ତମାନ ବସିଥିଲି ଆଉ।
ସିଆଡ଼େ ବର୍ଷା କେମିତି?
ବର୍ଷା ତ ପ୍ରବଳ ଟିକେ ଛାଡି ଟିକେ ଟିକେ ଛାଡି ଟିକେ ଏମିତି ହଉଛି ଜୋରେ ଆଉ।
ଆମ ଆଡେ ଦିନ ସାରା ହେଇଛି ଆଉ ଏବେ ଛାଡିଛି।
ଆପଣ କୋଉଠୁ କହିଲେ? ଭୁବ
ଆ ହୁଁ ସେଇ ପାଖରୁ ଆଉ।
ସେଇ ପାଖରୁ ଗଲେ ନିର୍ଦ୍ଦିଷ୍ଟ ଗୋଟେ ଜାଗା ଥିବ ନା?
ହଁ ବାଲିପୁରୁ।
ବାଲିବ?
ହଁ।
ହୁଁ ହୁଁ। ଠିକ୍ ଅଛି ଆଉ ଆପଣ କଣ କରନ୍ତି?
ହାଉସ୍ୱାଇଫ୍।
ଓହୋ ଠିକ ଅଛି। ଆଓ ମୁଁ କହିଲି ପି ଏମ୍ ସୂର୍ଯ୍ୟ ଘର ବିଷୟରେ କିଛି ଜାଣିଛନ୍ତି?
ହଁ ଜାଣିଛି ପିଏମ ସୂଯ୍ୟଘରଯୋଜନା ଯୋଉ ସୋଲାର ଇଏ ତ?
ଆଜ୍ଞା।
ହଁ ଜାଣିଛି।
ଅ ହ ଆପଣ ଲଗେଇଛନ୍ତି?
ନାଇଁ ଲଗେଇନୁ।
ମାସକୁ କେତେ କଣ ବିଲ୍ ଆସୁଛି?
ପ୍ରାୟ ଏକତିରିଶ ଛୟାଅଶୀ।
ମାସକୁ ଏକତିରିଶ ଛୟାଅଶି? ଏ ବହୁତ ଗୁଡେ ତ ବିଲ୍ ଅଛି ନିହାତି ସୋଲାର ଲଗେଇବା କଥା।
ସୂର୍ଯ୍ୟ ଘର ଯୋଜନା କଣ ଆପ୍ଲଇ ହେଇନି ନା ସେମିତି ବିଲ୍ ଯେତିକି ଆସଛି ମନ୍ଥ ସେତିକି କହିଲି ଆପଣଙ୍କୁ।
ଓହ ନାଇଁ ନାଇଁ ମୁଁ ସେଇତ ତ କହୁଛି ସୋଲାର ଆପ୍ଲାାଇ କରିବା କଥା କାରଣ ଆପଣଙ୍କର ଯେହେତୁ ତିନି ହଜାର ଅ ଏକତିରିଶ ବତିଶ ଭଳିଆ ବିଲ୍ ଆସିୁଛି। ତାହେଲେ ନିହାତି ସୋଲାର ଲଗେଇବା କଥା ସୋଲାରଟା ଲଗେଇଲେ ଆପଣର ଜିର ଏମାଉଣ୍ଟ ହେଇଯିବ ବିଲ୍ ଟୋଟାଲ ଆସିବ ନାହିଁ। ପିଏମ୍ ସୂର୍ଯ୍ୟଗର ବିଷୟରେ କିଛି ଜାଣିଛନ୍ତି।
ହଁ ହଁ।
କଣ ଜାଣିଛନ୍ତି?
ହ୍ୟାଲୋ।
ହଁ ମୁଁ କହିଲି ସେ ପି ଏମ ସୂର୍ଯ୍ୟଗର ବିଷୟରେ ଯୋଉ ଆମର ପ୍ରଧାନମନ୍ତ୍ରୀଙ୍କ ମାଗଣା ବିଜୁଳି ଯୋଜନା ଯୋଉଟା ହେଇ ଚି ସେଟା ତା ବିଷୟରେ କଣ ମାନେ ଯାହାବି କିଛି ନା କିଛି ନଲେଜ ଅଛି ନା ନାଇଁ ନା ତା କିଛି କହିବାକୁ ପଡିବ।
ମାନେ କହିଲେ ଚଳିବ ମୁଁ ସେମିତି ବିଶେଷ କିଛି ଜାଣିନି ମୁଁ ଜାଣିଛି କଣ ଆପ୍ଲାଏ କରିବାକୁ ପଡିବ। କେତେ କିଲୋ ୱାଟର ସେଇ ଯୋଉମାନେ କଂଜୁମର ଥିବେ ବୋଧେ ହେ କରିବେ ଆଉ
ନାଇଁ ମୁଁ ଗୋଟେ ଅଲରେଡ଼ି ମୁଁ ମୁଁ ଗୋଟେ ଅଲରେଡ଼ି ଭେଣ୍ଡରରେ ଗୋଟେ ଅଛି। ଆଉ ମୁଁ ସେ ସ୍ପେଣ୍ଡର ରେ ଆପ୍ଲାଏ କରୁଛି। ଆପ୍ଲାଏ କରିବା ସହିତ ଲୋକଙ୍କର ଲଗଉଛି ଆଉ।
ଓହୋ ସେଇଥିଲାଗି ବେଶୀ ଜାଣିଛନ୍ତି ଆଉ।
ହେଁ ନାଇଁ ନାଇଁ ମୁଁ ଏଇଟା ମୁଁ ଲୋକଙ୍କର ଆପ୍ଲାଏ କରୁଛି ଲଗଉଛି ବି। ଆମ ଷ୍ଟାଫ୍ ଯାଉଛନ୍ତି ଲଗେଇବା ପାଇଁକା ଘର ଘର ପ୍ରାୟ ଉଁ ମୋ ମା
ଆମେ ବି ଭାବିଥିଲୁ ଭାବିଥିଲୁ ଲଗେଇବୁ ବୋଲି ଯେ କିନ୍ତୁ ଓ ଘର ଛାତ ଉପରେ ଲଗେଇବାକୁ ଟିକେ ଅସୁବିଧା କଣ ଉପରେ ଘର କରିବାକୁ ପ୍ଲନ୍ ଅଛି ଆଉ କୁଆଡେ ପକ୍କା ହେବ ସେଇ ଟା ଅସୁବିଧା ବୋଲି ଆପ୍ଲାଏ ହେଇଥିଲା କି କରିିବ୍
ନାହିଁ ଏଇଟା ହେଉଛି ଆମର କେତେ ଦକ୍ଷିଣ ଦିଗକୁ ମାନେ ଡାଉନ ଡାଉନ ହେଇକି ରହିବ ଦକ୍ଷିଣ ଦିଗ ଆଡିକି ଆଉ ବେଶୀ ଜାଗା କିଛି ବେ ସି କିଛି ଜାଗା ମାନେ ଇଏ ପଡୁନି ଅଳ୍ପ ଜାଗା ଆବଶ୍ୟକ ପଡୁଛି ମା ତ୍ର ଅଢେଇଶହ ରୁ ତିନିଶହ ସ୍କ୍ୟାର ଫୁଟ୍ ଭିତରେ।
ଆଉ ସେମିତି ମୁଁ ବି ବୁଝି ପାରିବିନି କେତେ ସ୍କୋର ଫୁଟ୍ ରେ କେତେ ବଡ ଜାଗାଟେ। ମାନେ ଗୋଟେ ରୁମ୍ ଦିଟା ରୁମ୍ ଏମିତି କହିବାକୁ ଗଲେ କେତେ ଖଣ୍ଡେ ହେଇ ଲାଗିଯିବ?
ଆ ଧର ଆପଣଙ୍କର ଗୋଟେ ରୁମ କେତେ ବଡ ହବ?
ଅ କଣ କୁହନ୍ତି କଣ? କୁହନ୍ତି ବାର ପାଇଁ କଣ ବାର ବାହାର ନା କଣ ଏମତି କୁହନ୍ତି କେଜାଣି?
ହଁ ଧର ନାଇଁ ବେଶୀ କିଛି ଜାଗା ମାଡି ବସିବ ନାଇଁ ଆପଣ
ମିଡିୟମ ରୁମ୍ ବଡ ସାଇଜ ରୁମ୍ ନୁହଁ।
ଆଉ ଗୋଟେ ଉୟା ଗୋଟେ କର୍ଣ୍ଣର ରେ ଆପଣ ଚାହିଁଲେ ଲଗେଇ ପାରିବେ। ତାପରେ ଯୋଉ ସେଇଟା ଆକ୍ଚୁଆଲି ଏବେ ଏବେ କଣ କହୁଛି ନା ଏବେ ବର୍ତ୍ତମାନ ଏଇଟା ଅଲରେଡି ତିନି ବର୍ଷ ନା ଚାରି ବର୍ଷ ହେଲାଣି ଚାଲାଣି। ପ୍ରାୟ ବି ଜାଗାରେ ବି ଲାଗି ସାରିଲାଣି ଆଉ ପ୍ରଧାନମନ୍ତ୍ରୀଙ୍କ ଯେ ଯୋଜନା ଟା ଯୋଉଟା ସବସିଡି ଟା ଆସନ୍ତା ଦୁଇ ହଜାର ସତେଇଶ ମସିହା ମାର୍ଚ୍ଚ ମାସ ଭିତରେ ସରିଯିବ। ବା ସେଟାକୁ କ୍ଲୋଜ କରିଦେବେ ସବସିଡି ବନ୍ଦ କରିଦେବେ। ବର୍ତ୍ତମାନ ଯୋଉମାନେ ସୁବିଧା ସୁଯୋଗ ପାଉଛନ୍ତି ଯୋଉମାନେ ସେମାନେ ଲଗେଇ ଦଉଅନ୍ତି।
ଯୋଉମାନେ ଆପ୍ଲାଏ କରିବେ ସେମାନଙ୍କୁ ସବସିଡି ଦବନି।
ନାଇଁ ଦବ ନାହିଁ ସେ ତ ସମ୍ପୂର୍ଣ୍ଣ ଏମାଉଣ୍ଟ ଟେ ଲାଗୁଛି। ସମ୍ପୂର୍ଣ୍ଣ ଏମାଉଣ୍ଟ ଟେ ଲାଗିଯିବ।
ମାନେ ଏବେ ଧର ଯୋଉଟା ଡାଉନ ପେମେଣ୍ଟ ନେଇକି
ଏହେଲେ ଡାଉନ୍ ଶୁଣନ୍ତୁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଆପଣ ବୁଝୁ ନା ମାନେ ପ୍ର ଥମେ ଆପଣ ତ କେମିତି ମାନେ କ୍ୟାସରେ କରେ କ୍ୟାସରେ କରିବେ ନା ଲୋନରେ?
ମାନେ ଏବେ ଯଦି ଲୋନ ରେ କରିବାକୁ ପଡୁଛି ତାହେଲେ ବିଲକୁଲ ଡାଉନ ପେମେଣ୍ଟ ନ ଦେଇକି କେବଳ ଇଏ ମାଆ ଆଇ ରେ କରିବାକୁ ପଡିବ?
ଆଜ୍ଞା।
ହଁ ଇଏ ମାଇରେ କହଲେ କେତେ ବର୍ଷ ଭିତରେ ସୁଝିବାକୁ ପଡିବ?
ଆପଣଙ୍କୁ ମାସକୁ ଯେମିତି ଇଲେକ୍ଟ୍ରିକ ବିଲ୍ ବର୍ତ୍ତମାନ କହୁଛନ୍ତି ଯେମିତି ଆପଣଙ୍କ ଏଗାରଶହ ଏ ବତିଶଶହ
ହଁ ଏବେ ଖରା ଦିନଟା ଏବେ ଖରା ଦିନଟା ଥିଲା ନା ତେଣୁ ବିଲ୍ ତିନି ହଜାର ପାଖାପାଖି ଆସି ଯାଉଥିଲା।
ହଁ ବର୍ତ୍ତମାନ ଆପଣଙ୍କର ଯେହେତୁ ଏସି ଫେଶି ଲାଗୁଥିବ ଏଇଟା ବର୍ତ୍ତମାନ ସେ ଯୋଉଟା ତିନି ହଜାର ବର୍ତ୍ତମାନ ହୁଏତ ଫି୍ଟି ପରସେଣ୍ଟ କମିଯାଇପାରେ କିମ୍ବା ହଜାରରୁ ବାରଶହ ଭିତରେ ଆସିବ ଆଉ ସବୁ
ସେଇ ବାରଶହ ରୁ ପନ୍ଦରଶହ ଭିତରେ ଯାହାହଲେ ଆସିଯିବ ପ୍ରତ୍ୟେକ ମାସରେ।
ବର୍ତ୍ତମାନ ଏଇଟା ଆପ୍ଲାଇ କଲେ ଆପଣଙ୍କୁ ଆଉ ଇଲେଟ୍ର ବିଲ୍ ସମ୍ପୂର୍ଣ୍ଣ ଜିରୋ ହେଇଯିବ ମୁଖ୍ୟ କଥା ହେଲା ଏଇଟା।
ହଁ।
ସେକେଣ୍ଡ ହେଲା ଆପଣ ଯଦି କ୍ୟାସରେ କରିଛନ୍ତି? ତାହେଲେ ବ୍ୟାଙ୍କ ଫ୍ୟାଙ୍କ ଯିବାକୁ ପଡିବ ନାହିଁ ସେଭେଣ୍ଟି ପରସେଣ୍ଟ ଏମାଉଣ୍ଟ ଆମ ଭେଣ୍ଡରକୁ ଦେଲେ ସିଏ ତାଙ୍କର ଯିବେ ଆପଣଙ୍କ ଘରେ ଇଁ ଇନଷ୍ଟାଲାଇଜେସନ କରିଦେବେ ବାକି ଆମ ଇନ୍ ଟ ମିଟର ଅଗଡ ବଗଡ଼ ସବୁ ଲାଗିବ ତାପରେ ସେଗୁଡା ସବୁ ଲାଗି ପରେ ଆପଣଙ୍କର ସବସିଡି ଆପ୍ଲାଏ କରାଯିବ ସବସିଡି ଟା ଆପଣଙ୍କର ଦୁଇରୁ ତିନି ମାସ ଭିତରେ ଆସୁଛି ଭାରି ମୁଁ ଯେତିକି ଜାଣିଛି ଦୁଇରୁ ତିନି ମାସ ଭିତରେ ଟୋଟାଲ ସବସିଡିଡା ଆସୁଛି ଭାରି ଲକ୍ଷେ ଅଠତିରିଶ ହଜାର।
ହୁଁ ହୁଁ।
ହୁଁ ଲକ୍ଷେ ଯଦି ଲକ୍ଷେ ନବେ ହଜାର ଆପଣ ଯଦି ଖର୍ଚ୍ଚ କରନ୍ତି। ତାହେଲେ ଆପଣଙ୍କୁ ଲକ୍ଷେ ଅଠତିରିଶ ହଜାର ଆପଣ ଆକାଉଣ୍ଟକୁୁ ସବସିଡି ଟା ପାଇଯିବେ ବାକି ଆପଣଙ୍କୁ ଯୋଉ ବୟାଳିଶ ହଜାରରୁ ପଚାଶ ହଜାର ଭିତରେ ପଡିବ ଯାହାବି ସେଇଟା ଆପଣଙ୍କ ହାତରୁ ଲାଗିବ।
ସେଇଟା ଲାଗିବ ଆଉ ତାପରେ ଯେତିକି ସୋଲାର ଇଏ ହେଇଯିବ ସେଟା ପ୍ରତ୍ୟେକ ମାସରେ କଟି କଟିକା
ସେଇଟା ସୋଲାରରେ ସୋଲାର ନାଇଁ ନାଇଁ ନା ନାଇଁ ସେଇଟା ଆକ୍ଚୁଆଲି ନେଟ୍ ମିଟର ଲାଗିଲା ପରେ ଆପଣଙ୍କୁ ମାସେରେ ତିନିଶହ କୋଡିଏ ୟୁନିଟ୍ ବିଜୁଳି ସେଟା ବାହାରିବ। ବର୍ତ୍ତମାନ ବର୍ଷା ବର୍ଷା ସିଜିନ ଟା ଟିକେ କମିଯାଇପାରେ ଦୁଇଶହ ଅଢେଇଶ ଭିତରେ ନି ବାହାରିବ ବେଶୀ ବି ମାନେ ଇଏ ନାହିଁ ଯାହାହେଲେ ବି ଆପଣ ଜାଳିକି ବି ଆପଣଙ୍କର ବଳିବ ଆହୁରି ଗୁଡାଏ ୟୁନିଟ୍ ବଳିବ। ଆଉ ଯୋଉଗୁଡା ବଳିବ ସେଇଟା ନେଟ ମିଟର ଥ୍ରୁରେ ଆପଣଙ୍କ ବର୍ଷ ଶେଷରେ ସେଇଟା ଯଦି ସେଇଟାକୁ ଜଳେଇବେ ମାନେ ବ୍ୟବହାର କରିଦେବେ।
ମାନେ ଯେମିତି ଏବେ ମାନେ ଯେମିତି ଏବେ ବର୍ଷା ଦିନ ଆସିବ ଦୁଇଶହ ୟୁନିଟ୍ କିନ୍ତୁ ଆମେ ତ ସେଇ ଦୁଇଶହ ୟୁନିଟ୍ ସାରିଦେଲୁ। କିନ୍ତୁ ଖରା ଦିନ କି ବା କିଛି ବଳିଲା ବର୍ଷା ଦିନେ ଯୋଉ ପାଞ୍ଚଶହ ୟୁନିଟ୍ ଆମର ହେଇଯିବ କି ପାଞ୍ଚଶହ ପ୍ଲସ ୟୁନିଟ ହେଇଯିବ ଆଉ ବର୍ଷା ଦିନେ ଯୋଉଗୁଡା
ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ। ପ୍ରତ୍ୟେକ ମାସରେ ଆପଣଙ୍କୁ ତିନିଶହ କୋଡିଏ ୟୁନିଟ୍ ବା ତିନିଶହ ୟୁନିଟ୍ ଆପଣଙ୍କୁ ବିଜୁଳି। ଉତ୍ପାଦନ ହବ ବାହାରିବ। ହେଲା କି ଆପଣ ଆଉ ସବୁ ମାସରେ ବ୍ୟବହାର କରିଦେବ କି ତିନିଶହ ୟୁନିଟଟା ହୁଏତ କିଛି ଅଧିକ ବ୍ୟବହାର ହୁଏବା ଯଦି ଏସି ବେଶୀ ଅଧିକ ମାତ୍ରାରେ ବ୍ୟବହାର କରନ୍ତି ତାହେଲେ ତିନିଶହ ୟୁନିଟ୍ ବାଦ୍ ଯେଉଁଗୁରା ମାନେ ଆପଣଙ୍କର ଜାଳିଦେଲେ ସେଇଟା କିଛି ଆକାରରେ ପଇସା ତମକୁ ଇଲେକ୍ଟ୍ରିକ ବିଲ ରେ ଆସିବ। ଇଲେକ୍ଟ୍ରିଟା ଆସିବ କିନ୍ତୁ ତିନିଶହ ୟୁନିଟ୍ ମୁଁ ଯେତିକି ଜାଣିଚି ଯେ ତିନିଶ ୟୁନିଟି କେହି ଆଜି ପର୍ଯ୍ୟନ୍ତ ଜାଳିନାହାନ୍ତି। ପ୍ରାୟ ଇନୋଟି ପୁରା ବଳୁଚି ମୁଁ ଶୁଣୁଚି ତ ପ୍ରାୟ ଲୋକ
ହଁ ଏବେ ପଳେଇଯିବ ଖରା ଦିନିଆ କିନ୍ତୁ ପାଇବନି।
ନା କରାଦିନେ ହୁଏତ ଖରାଦିନେ କେତେଟା ଲାଗୁଚି ଏସି?
ଏସିି ତ ଗୋଟେ ଲାଗୁଚି କିନ୍ତୁ ୟୁନିଟି ଆମର ପାଆଁଶହ ଛଅଶହ ପାଖପାଖି ହେଇଯାଉଚି। ପାଞ୍ଚଶହ ପଚାଶ ହାଇଏଷ୍ଟ ହେଇଯାଉଚି।
ଆଉ ସେଇ ବାକି ୟୁନିଟ ହୁଏତ ହାତରୁ ଆଉ କିଛି ଲାଗିବ କିନ୍ତୁ ମୁଁ ଯେତିକି ଜାଣିଚି ନର୍ମାଲ ଗୋଟେ ଘରେ ଗୋଟେ ମାନେ ୱାନ ଫ୍ୟାମିଲ ପାଇଁକା ତିନିଶହ ୟୁନିଟ ପର୍ଯ୍ୟାପ୍ତ।
ଉଁ ହୁ ହଁ ନୁହଁ ଆଉ କଣ?
ସେଟା ଆପଣଙ୍କ ଏଇଟା ଲଗେଇ ଦେଲେ ଆପଣଙ୍କ ସୁବିଧା ଏତିକି ମିଳିବ କି ଆପଣ ଇଲେଟି ଇଲେ ଇଲେକ୍ଟ୍ରି ଟା ପ୍ରଥମତ ଜିରୋ ହେଇଯିବ ଆଉ ଦଶ ବର୍ଷ ପରେ ଇଲେକ୍ଟ୍ରି ଟା ପୁରା ମାଗଣା। ଯଦି ଲୋନ ରେ କଲେ ନାଇଁ ତ ଯଦି ଲୋନ ନ କରନ୍ତି କ୍ୟାସ ଲଗନ୍ତି ତାହେଲେ ସ ପୁନଃ ଇଲେକ୍ଟିତା ମାଗେଣା।
ଆଉ ଲୋନ ରେ କଲେ କଣ କରିବାକୁ ପଡିବ?
ଏ ଲୋନ ରେ ଗଲେ ଏଇଟା ବିଭିନ୍ନ ଡକ୍ୟୁମେଣ୍ଟ ଦବାକୁ ପଡିବ ଯେମିତିି ଆଧାର କାର୍ଡ ପାନ କାର୍ଡ ବ୍ୟାଙ୍କ ପାସବୁକ୍ ଲ୍ୟାଣ୍ଡ ରେକର୍ଡ ଆଉ ଇଲେକ୍ଟ୍ରିକ ବିଲ୍।
ଲ୍ୟାଣ୍ଡ ରେକର୍ଡ ଯାହା ଦରକାର ପଡିବ ଲ୍ୟାଣ୍ଡ ରେକଡ କାହା ନାଁରେ ଥିବା ଦରକାର ପୁଣି?
ନା ଲ୍ୟାଣ୍ଡ ରେକର୍ଡ ଯାହା ନାଁ ରେ ଥବ ଏଟା ଗୋଟେ ଜଷ୍ଟ ଫର୍ମାଲିଟି ପାଇଁକା ଯେହେତୁ ଆମେ ଯେହେତୁ ଗୋଟେ ଜାଗାରେ ଲୋନ କରଛେ ଜନସେ ସମତେ ସାଇଟରେ ଲୋନ୍ କରୁଚୁ। ଆଉ ସେଇ ଜାଗାରେ ଲ୍ୟାଣ୍ଡ ରେକଡ ଟା ସିଏ ମାଗୁଚି ଗୋଟେ ଫର୍ମାଲିଟି ପାଇଁକା। ଆମେ ସେଇ ଲ୍ୟାନ୍‌ ଲ୍ୟାଣ୍ଡ ରେକର୍ଡ ରୁ ଅପ ଅପଲୋଡ଼ କରିକି ଆପଣଙ୍କର ଲକ୍ଷ ବୟାନବେ ହ ଦି ଲକ୍ଷ ଧର ଦି ଲକ୍ଷ ପାଇଁକା ଲୋନ୍ ଆପ୍ଲାଏ କରାଯିବ ସେ କିନ୍ତୁ ଲକ୍ଷେ ବୟାନବେ ପାଇଁଙ୍କା ଦେବେ ଲୋନ୍ ଟା। ଲକ୍ଷେ ବୟାନବେରୁ ଆପଣଙ୍କୁ ପଡ଼ିଯିବ ଲକ୍ଷେ ଅଡ଼ତିରିଶ ହଜାର ଲୋନ୍ ଟା ଯୋଉ ଦୁଇ ମାସ ଅଢ଼େଇ ମାସ ଭିତରେ ଯଉ ଲାଗୁଚି ସେଟା ଆସିବା ପାଇଁ ସେଟା ଲକ୍ଷେ ଅଡ଼ତିରିଶ ହଜାର କ ଟି ଗଲେ ବାଉନ ହଜାର ରୁ ଷାଠିଏ ହଜାର ଭିତରେ ଆପଣଙ୍କୁ ଅ ଦଶ ବର୍ଷରେ ସୁଜିବାକୁ ପଡିବ। ବିଭିନ୍ନ ବ୍ୟାଙ୍କ ଇ ୟାଇଜ ଇଣ୍ଟ୍ରେଷ୍ଟ ରହୁଚି ନା ସେମିତି କହିପାରିବିନି। ଆଉ ସେଥିପାଇଁ ବାଉନ ହଜାର ଷାଠିଏ ହଜାର ଆପ୍ରୋକ୍ସ ରହିବ।
ଓହୋ କିନ୍ତୁ ସୁଝିବା ପାଇଁ ଲୋନ
ଦଶ ବର୍ଷ। ଆପଣ କଣ୍ଡିସନ କରିପାରିବେ ଦଶ ବର୍ଷ ନହିଁ ତ ପାଞ୍ଚ ବର୍ଷ ସେଇଟା ବ୍ୟାଙ୍କ ସହିତ କଣ୍ଡିସନ କରିବାକୁ ପଡିବ ସେଇଟା ଆପ୍ କଣଙ୍କ ସହିତ ବ୍ୟାଙ୍କରେ କଣ୍ଡିସନ କରିବେ।
ହଁ ସେଥିରେ ଏଥିରେ ଇଏରେ କିଛି ଇଏ ନାହିଁ ଆଉ।
ନା ଏଥିରେ ଆପଣଙ୍କ ପ୍ରଥମତ ନାଇଁ ସେଇଟା ତ ବ୍ୟାଙ୍କ ଆପଣଙ୍କୁ ଲୋନ ଦେଲା ନା
ଆପଣ ଘ ଆପଣ ଧର ଆପଣଙ୍କ ବ୍ୟାଙ୍କ ଧର ପଇସା ଯୋଉ ଆପଣଙ୍କୁ ଦେଇଦବ ଆପଣ ପଇସା ପାଇଯାଇଥିବେ। କିନ୍ତୁ ତାର ସବସିଟି ଆମେ କେବେ ପାଇବା ପୁଣି?
ଶୁଣନ୍ତୁ ପ୍ରଥମେ ତ ଆମେ ଆପ୍ଲାଏ କଲୁ ଆପ୍ଲାଏ କଲା ପରେ ଜନସମୁଧରେ ଲୋନ କରାଯିବ ବ୍ୟାଙ୍କକୁୁ ଯିବୁ ଆମେ ଦୌଡ଼ା ଦୌଡ଼ି କରିବୁ ଆମେ ବ୍ୟାଙ୍କ ଲୋନ ସାଙ୍ଗସନ କରାଇବୁ। ସାଂସନ ଯେବେଠୁ କରାଯିବ ସେଭେଣ୍ଟି ପର ସେଏ ଆମାଉଣ୍ଟ ଆପଣଙ୍କ ଆକାଉଣ୍ଟୁକୁୁ ବା ଯୋଉ ଏମାଉଣ୍ଟ ଆସିବ। ଆପଣ ଦଶଖତ ମ ଆଲେ ଆମ ଭେଣ୍ଟରକୁ ଯିବ ସେଭେଣ୍ଟି ପରସେଣ୍ଟ ଆମାଉଣ୍ଟଟା ଯିବ। ହେଲା କି ସେଇ ସେଭେଣ୍ଟି ପର ଏମାଉଣ୍ଟଟା ଆପଣ ଦସ୍ତଖତ ମାଇଲେ ଆମ ଭେଣ୍ଡର ଆକାଉଣ୍ଟକୁ ସେ ବ୍ୟାଙ୍କବାଲା ଟ୍ରାନସ୍ଫର କରିବେ। ଯେବେ ଟ୍ରାନ୍ସଫର କରିବେ ତାର ପରଦିନ କିମ୍ବା ତାର ପୂର୍ବ ତା ପୂର୍ବ ଦିନ ଯାଇକି ଆମ ଜିନିଷ ଗାଡ଼ିରେ ମାଲ୍ ନଦାହେଇକି ଯିବ ଆପଣଙ୍କ ଘରେ ଅଲୋଡ଼ ହବ। ତାପରେ ପିଲା ଯିବେ କାମ ତାଙ୍କ କରିବେ ଆଉ ତାର ସେଇଟା ଲାଗିଗଲା ପରେ ସୋଲାର ଯୋଉ ଦିନ ଆପଣଙ୍କ ଲାଗିଗଲା ତାର କିଛି ଦିନ ପରେ ନେଟ୍ ମିଟ ପାଇଁ ଆମେ ଆପ୍ ଲାଇ କରିବୁ। ନେଟ୍ ମିଟେରିଂ ଆପ୍ଲାଇ ସରିଲା ପରେ। ଯେ ଯୋଉ ମାନେ ଫାଷ୍ଟ ଜେଇ ଭେରିଫିକେସନ କରିବେ ସରି ଯେଇ ଫାଷ୍ଟ ଭେରିଫିକେସନ କରିବା ପାଇଁ ଯିବେ ଜେ଼ଇ ଭେରିଫିକେସନ ସରିଲା ପରେ ନେଟ୍ ମିଟର ଆପାଲାଇ ହବ। ନେଟ୍ ମିଟର ସରିଲା ପରେ ସବସିଡି ଆପ୍ଲାଇ। ହେଇଯିବ ସେ ଏଇତକ କାମ କରିବା ପାଇଁ ଆମକୁ ଦୁଇ ମାସରୁ ଅଢ଼େଇ ମାସ ଭିତରେ ଆପଣଙ୍କ ଲୋନ ଯୋଉ ସବସିଡ ଆସିବ ଭାରି ଆପଣଙ୍କ ଆକାଉଣ୍ଟ କୁ। ଆଉ ଏଇତକ ସମୟରେ ଯୋଉ ଦି ମାସ ଅଢେଇ ମାସ ଲାଗୁଛି ଆପଣଙ୍କ ବ୍ୟାଙ୍କ ରୁ ଧର ଯଦି ଷ୍ଟେଟ ବ୍ୟାଙ୍କ ହୁଏ ଆପଣଙ୍କୁ ଚାର ଦି ହଜାର କି ତିନି ହଜାର ଭଳିଆ ଆସିବ ଫୁଲ ଏମାଉଣ୍ଡ ଇନଷ୍ଟେଟା ସେଇଟା ଅଠସ୍ତରି ହଜାର ଟା ଆସିଲେ ଭାରି ସେଇଟା ଯୋଉ ତିନି ହଜାର ହେଲେ ପନ୍ଦରଶହ ଟଙ୍କା ଦବାକୁ ପଡିବ। ଆଉ ଷାଠିଏ ହଜାର ଆଇଲେ ହାରି ହଜାର ଟଙ୍କାଦେବାକୁ ପଡେଏମିତି ଆଉ ଗୋଟେ ମାନେଇଏ ଅନୁସାରେ ଆଉ।
ହୁଁ ହୁଁ। ହଉ ମୁଁ ବୁଝିକି ଆପଣଙ୍କୁ କହିବି କିନ୍ତୁ ଆମର ଲଗେଇବା ପାଇଁ ଟିକେ ଅସୁବିଧା ଅଛି।
ହୁଁ ହୁଁ ହୁଁ। ଯଦି ଇଣ୍ଟରେଷ୍ଟ ଅଛନ୍ତି ମୋ ନମ୍ବର ରହିଲା ଆପଣ କଲ୍ କଲେ ମୋ ସହିତ କଥା ହେଇପାରିବେ ଆଉ।
ହଉ ହଉ ଠିକ ଅଛି ଆପଣଙ୍କ ଘର କୋଉଠି କି?
ଆମ ଘର ଭୁବନ ବା ପ୍ରପର ଭୁବନ ଆମ ବାଟଧାନୀ ପାଖରେ ଆମ ଘର।
ଓହୋ।